କହ।
ହଷ୍ଟେଲିଆ ଆଉ
ଆଉ କଣ ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି କିଏ ଛୁଆ ଖେଳୁଛନ୍ତି। ଆଉ ତମେ କଣ କରଛ?
ଏଇ ଯୋଉଁ ଗରମ ହଉଛି ଏଇ ଛାତରେ ଟିକେ ବସିଥିଲି ଆଉ।
ଲାଇନ ନାହିଁ କି?
ଲାଇନ ଅଛି ଯେ ହେଲେ ଲାଇନ ଥିଲେ କଣ ସବୁବେଳେ କଣ ମାନେ ଘର ଭିତରେ ଏସି ଲଗେଇ କଣ ରହିହବ କି ଏସିରେ ରହିଲେ ଦେହ ଖରାପ ହଉଛି ଆଉ ତ ଏତେ ସମୟରେ ଏସିରେ ତ ରହିବନି। ଟିକେ ଛାତ ରେ ବସିଛି ଆଉ ତୁ ଜାଣିଥିବ ଟାଉନ ଟାଉନ କୋଉଁ ଭଳିଆ ଗାଡି ମଟର ହେରିକା ଯୋଉଁ ଯିବା ଆସିବା କରୁଛି। ବିଲ୍ କୁଲ୍ ରହି ହେଉନି ଆଉ।
ନାଇଁ ସେ ଆମ ଏଠି ବି ପ୍ରବଳ ଗରମ ହଉଛି। ଆମେ ବି ସେଥିପାଇଁ ମୁଇ ବାହାରେ ବସିଛି। ଆଉ ଫେନ ଲଗେଇବ ତ କେତେ ଲଗେଇବ ସେ ଗୋଟେ ମେସିନ୍ ଜିନିଷ ସବୁବେଳେ ଲଗେଇଲେ ସେ କଣ ଆଉ ପୋଡ଼ି ପାଡ଼ି ଯିବ। ପୋଡିଯିବ ଆଉ ମଝିରେ ମଝିରେ ବାହାରେ ଟିକେ ଟିକ ବୁଲିବା ଦରକାର ହଉଛି।
ହଁ ହଁ। ତମର ତ ଗାଁ ଗହଳି ଏତେ ବି ଗରମ ଲାଗୁନଥିବ ଏଠିକା ଭଳିଆ।
ଗାଁରେ ଗଛ ବୁଛ ଅଛି ଏତେ ଗରମ ନାହିଁ ହେଲେ ତଥାପି ଘରେ ଭିତରେ ବହୁତ ଗରମ ହଉଛି।
ଗରମ ଯୋଉଁ ଭଳିଆ ହଉଛି ଶୀତ କେମିତି ହେଲା ସେମିତି ଗରମ ହଉଛି ଆଉ ତ ଟାଉନରେ କେତେ ଗାଡି ମଟର କେ ଏନି ଟାଇମ ତ ଗାଡି ଯାଉଛି ନା ଆଉ ତା ବୋଲି ଆଜିକାଲି ଦେଖୁଛ ଗଛ ସବୁ କାଟି କୁଟି ଟିକେ କେମତି ଘର ଦ୍ଵାର କରିଦଉଛନ୍ତି ଆଉ ସେ ଯୋଉଁ ଆଉ କୋଉଁଠି ଛାଇ ହବ କୋଉଁଠି ଥଣ୍ଡା ଲାଗିବ ବାହାରେ। ଯୋଉଁ ହଇରାଣ ହବା କଥା।
ଏଇ ରଜରେ ଆମେ ଏଇ ଗୋଟେ ଗଛ ନାଉଥିଲା ଆମେ ଦୋଳି ଲଗେଇ ବ ଆମେ ଗାଁ ଗହଳିରେ ବି କାଟି ଦଉଛୁ ଆଉ ସେଇ ଛୁଆଙ୍କ ପାଇଁ ଦୋଳି ଲଗେଇବୁ ବୋଲି କି ଆମେ ବୁଲି ବୁଲି ଗୋଟେ ଗଛ ପାଇଲୁ ଦୋଳି ଲଗେଇଲୁ। ଆଉ ଆଉ ତମେ କଣ ରଜରେ କଣ ସବୁ କରନ୍ତି କଣ କରୁଛ ଏବେ?
ଥିଲି ଡ୍ରେସ ହରିକା କରିଥିଲି ଡ୍ରେସ ରଜ ତ ଆମର ତିନି ଦିନ ଚାରି ଦିନ ରଜଟା ହୁଏ। ହଁ ହଁ ଆଉ ରଜରେ ଏଇ ଡ୍ରେସ କରିଥିଲି ଆଉ ମୋ ଦିଦି ଅଛନ୍ତି ତ ଭୁବନେଶ୍ଵରରେ। ସେଇ ଡ୍ରେସ୍ ଆଣିଥିଲେ ମୁଁ ଟିକେ ଥିଲି ତ ମୁଁ ଟିକେ କଟକରେ ଥିଲି ମୁଁ ଆଣିପାଇଲିିନି ଟିକେ ମୁଁ କହିଲି ଦିଦି ଦିଦିଙ୍କୁ କହିଲି ଆଉ ଦିଦି ଆଉ ଟିକେ ନେଇଆସିବ ମତେ ଟାଇମ ହେଲାନି ଆଉ ଦିଦି ଆଣିଥିଲେ ଏଇ ଡ୍ରେସ ଦି ହଳ ଶାଢୀ ଫାଡି ଆଣିଥିଲି ସେଇଆକୁ ରଜ ହେଇଗଲା ରଜ ତ ଗରମ ଯୋଉଁ ହଉଥିଲା ଆଉ କଣ ଶାଢ଼ୀ ଫାଡି ପି ପିନ୍ଧିକି କଣ ଇଏ କରିବ ହଁ ପିନ୍ଧି
ହଁ କେବଳ ଗରମ ତାପରେ ମଧ୍ୟ ବି ବର୍ଷା ବି ମାନେ କେ କେମିତି ବର୍ଷା ଆଉ ସେ ଆ ଭାରି କଣ ଶାଢ଼ୀ ଫାଡ଼ି ପନ୍ଧିବାକୁ ବି ଇଛା ହେଉନଥିବ।
ହଁ ନାଇଁ ଘରେ ବି ଡାକୁଥିଲେ ମାନେ ଗାଁ। ଘର ଅଛି ସବୁ ଅଛନ୍ତି ନା ବଡ। ଭାଉଜ ଭାଉଜ ସବୁ ଅଛନ୍ତି କହୁଥିଲା ସେ ପାଇଁ ହେଲେ। ନିଜର ଫଷର କିଛି ଅଛି ନା ନାଇଁ ଦିଦି ଜବ୍ କରୁଛନ୍ତି ମୁଁ ବି କିଛି କରୁଛି ତ ଆଉ ଛୁଟି ସେଇ ତିନି ଦିନ ଛୁଟି ଯାହା ଆସେ ଯୋଉ ଗରମ ହଉଛି ଗୋେ ଯୋଉ ଗରମ କ ଯୋଉ ଗ୍ୟାସ ଫାସ ହେଇଯାଉଛି ମୁଣ୍ଡ ଫୁଣ୍ଡ ବୁଲକିଣିଷ ଯୋଉ ପଢୁ ସେଥିାଇଁ ଆଉ ଗଲୁ ହି ଏଇଠି ପେଇୁ ବୁଲିବାକୁ ପାଇଁକା ଆଉ ଯାଇପାରିଲୁନି ଗାଁ ରେ ଯୋଉ ମଜା ଦୋଳି ଲଗା ଆଉ ସବୁ ଯୋଉ ହୁଏ ଆଉ ସେଟା ମିସ୍ କରିଦେଲୁ
ଟାଉନଥବ ଟାଉନରେ ରହିଲା ପିଠାଣା ଏତେ କରିପାରୁନ
ହଁ ସେଟା ବି ତ ଠିକ କଥା ଆଉ କଣ କରାଯିବ ଯୋଉଠି ଆଉ ନିଜର କିଛି କମ ଇନକମ କରୁଛି ତାହେଲେ ତ ଛାଡିକି ଯାଇହବନି ନା ଆଉରେ ନିଜ ଗୋଡ ନିଜେ ଫରେ ମାନେ ଠିଆ ହବା ଦରକାର ନା ନାଇଁ ଯଦି ଆମେ ସେତିକି କଷ୍ଟ ନକ କେମିତି ଆମକୁ କିଛି ମିଳିବ ଯଦି ଆମ କହ ନାହିଁ ଆମ ଗଁରୋଇକି ବସିକି ରହିବ ଆ କଣ ଗାଁରେ କିି ଦେବ ଆମ ବସ
ହଁ ଗାଁ ରେ ଯୋଉ ଚୁଲିର ପୋଡ ପିଠା ତାପରକୁ ଗାଁ ର ଯୋଉ କାକେରା କାକେରା ଟା ବାହାରେ ମାନେ ଏଠି କରିହବ ପୋଡ ପିଠା ହେ ବହୁତ ମାନେ ସେଟା ତମେ ମିକ୍ସ କରୁଥିବ
କଣ କରିବା ମିସ୍ କଲେ ବି ଆଉ କଣ କରିବା କିନ୍ତୁ ପଠାନ୍ତି ଘରେ ପଠାନ୍ତି ବସ ରେ ଟିକେ ଚିହ୍ନା ପଟଚ ଅଛି ବସ ରେ ସେ ପଠାନ୍ତି ପଠେଇଥିଲେ ବି ପ ପେଟା ହେଲେ ଗାଁ ରେ ରହିକି ଯୋଉ ମଜା ଟା ପଡବେଠା ା ଦୋଳିଖଳା ସେଇଟା ତ ଆଉ ପାଇପାରିବାନି ନା ଆଉ ତମର ସେଠି ଗାଁ ରେ କଣ କେମିତି ହୁଏ
ଗାଁ ରେ ଆମର ଏବେ ଏଇ ପାଖ ଗାଁ ରେ ମାନେ ଭଲ ଆକାରରେ ଛୁଆ ମାନେ ଜ୍ୟାନ୍ସ ଫାନ୍ସ କରନ୍ତି ମାନେ ବଡ ବଡ ସେଲିବ୍ରେଟି ମାନଙ୍କୁ ଡକାନ୍ତି ଆଉ ଆମେ ସବୁ ଦେଖିବାକୁ ଯାଉଉ ମଜା ମସ୍ତି ବହୁତ ହୁଏ ବାଗ ମାନେ ଲୁଡୁ ଖେଳ ହୁଏ ଚାଷ ଖେଳ ହୁଏ ତା ଦେହରେ ବି ହୁଁ ବାହାରକୁ ସବୁକୁ ଯା ପାଖକୁ ଭଲ ଆକାରରେ ଆମର ସେ ରଜ ପାଳନ ହୁଏ
ଭଲ ଆଉ ତମେ ଭଲ ମଜା କରୁଥିବ ହେଲେ ଆମ କଥା କିଏ ଶୁଣିୁଛି ଆମର ଯୋଉ ଦୁଃଖ ବାହାରେ ଯାଇକି ରହିଲୁ ଆଉ କିଏ ଏତେ ସବୁ ମଜା ଆଉ କିଏ କରିବା ପାଇଁ ଅଛି ସବୁ ଆଉ ଏଇଟା କଣ ବାହାରେ ବାହ ନିଜ ନିଜ ଘରେ ନିଜେ ନିଜେ ରହିଲେ ଆଉ ତ କେହି ଯାଇକି ଆଉ ଯିବେନି ଏଇ ସାଙ୍ଗସାଥି ଯଦି ମିଶିକି ଯିବୁ ଯିବୁ ନହେଲେ ନା ନିଜ ନିଜ ଘରେ ନିଜେ ନିଜେ ରୁଆ ଆଉ ତାରେ ଯଉ ଗରମ ହେଉଛି ଗରମ ହେଉ ତ ବାହାରକୁ ବାହାରି ହେଉନି ଯଦି ଯିବ ଏଇ ମୋ ଷ୍ଟଲ ପ ଭିଡିକି ଯିବ ଆସିଲକୁ ଅବସ୍ଥା ନଥିବ ଆଉ କଣ ଗାଁରେ ଯୋଉ ଗଛ ଗଛ ଅଛି କି ଗଛ ତ ଟିକ ସେ ଲାଇନ୍ ପଡିଲା ଟିକେ ଗସ୍ତୁାଳେ ବସିଗଲ କି ଇଏ କଲ େ ଶାନ୍ତି ଲାଗିବ ପୁରା ଆ ସେତିକି ତ ଏଠି ଆମେ ପାଉନୁ ତମେ ଭଲ ମଜା ନଉଛ ଗାରୁ ଆଉ
ମୁଁ କହିଲି ରଦିରେ କେବେ ଆମ ଏଠିକି ବୁଲିବାକୁ ଆସ ଆଉ ସାଙ୍ଗ ହେଇକି ପୋଡ଼ ପିଠାଠା କରିବା ପୋଡ ପିଠା ଖାଇବା ଆଉ ଶକୁଳି ପିଠା ସ ଏଇ ତିଲ ପିଠା ସବୁ ପ୍ରକାର ଆମର ଏଠି ତିଆରି କରିବା ବିବା
ଏବେ ତ ରଜ ଗଲା ଫେରେ ଆହୁରି ଗୋଟେ ବର୍ଷ ଯଦି ହବ ମଝିରେ ଯଦି ଛୁଟି ଫୁଟି ମିଳିଲା ତାହେଲେ ଯିବୁ ନହେଲେ ସେଇ ରଜକୁ ଯିବୁ ଆଉ ତମେ ଟ କହୁଛ ମୁଁ ଯିବି ଆଉ ତମ ଘରଠ େ କଣ ଭଲ ରଜହରଆ ହଉଛି ଯ୍ୟାନ୍ସ ଫାନ୍ସ ହଉଛି ଯିବି ଦେଖିବା ପାଇଁକା ଆଉ ଆଉ ଆଉ କଣ ତମର ମୁଁ ଶୁଣିଥିଲି କଣ ନଡିଆ ଗଛ କରିକା ଅଛି ପଇଡ ଗଛରିକା କଣ ମାନେ ତୋଳା ତୋଳି କରିକି ମାନେ ବିକାାବିକି କରୁଛ ନା ନାଇଁ ନିଜେ
ନା ନାଇଁ ଆମର ପଇଡ ବଜାର ନେଇକି ବିକିରି ହୁଏ ମାନେ ଗାଁ ଗହଳି ରେ। କିଛି ନିଅନ୍ତି ପଇଡ ଟା ଦେହ। ପଇଁ ଭଲ ଆଉ ଯିଏ ଯେତେବେଳେ ମାଗିଲା ଆମେ କାହାକୁ ବି ମନା କରୁନା ଆଜିି ଦେହ ମଣ୍ଡ କାର ଖରାପ ହେଲା କାର। ଦକାରେ ଆଉ ସବୁବେଳେ ବିକିରୀ ହୁଏ ଆମର ପଇଡ ବଜାରରେ ଯାଇକି।
ନାଇଁ ଯୋଉ ରେଟ ଏଠି ଗୋଟେ ପଇଡ ପିଇଲା ବେଳକୁ ଗୋଟା ହଉଛି ତିରିଶ ଟଙ୍କା ଗାଁ ରେ ରହି। ସେଇ କି ଗଛ ଯାର ଆମର ବି ଅଛି ଯେ ହେଲେ ଏତେ ବି ମାନେ। ସବୁ ଗଛ ଥିଲା ସବୁ ମରି ମାରି ଗଲା ଆଉ ତ ଏତେ ଗଛ ବଛ ନାହିଁ କିନ୍ତୁ ଯୋଉ ଗୋଟାଏ ଥିଲା। ଆମେ ସେଇଆକୁ ପାରିକି ଆଉ ତ ଏବେ ତ ଗାଁ ରେ ନାଁହୁ ଆମେ ତେବେ ବାହାରେ ରହୁଛୁ। ଛୁ ଆସିକି ଆଉ। ତ ସେଟା ବି ଆଉ ଟିକେ ପାଉନୁ ଯୋଉ ଏ ମନ ହେଲେ ଟିକେ ପିଇବା ପାଇଁ ଗରମ ଫରମ ହେଲେ ଅଧିକ ଆଉ ଟିକେ ପିଇବା ପାଇଁ। ତିରିଶ ଟଙ୍କା ଚାଳିଶ।
ହଁ ହଁ ଗାଁ ଗହଳି ରେ ବି ଆଉଟେ ଥାଏ ମାଗିଦେଲେ ବି ଗୋ ଲୋକ ବି ମାନେ ବିପଦରେ ବେଳେ ଦେଇଦେବେ ଆଉ ଟାଉନରେ ସେମିତି ତ ସିଷ୍ଟମ ନାହିଁ ନା।
ହଁ ସେଇରା ଏଇଠି ତ ସବୁ କିଣା ପାଣି ଠାରୁ ଆରମ୍ଭ କରି ସବୁ କିଛି ତ କିଣା ନା ସେଇଟା ତ ଆଉ। ଗାଁ ର ଯୋଉଟା ଇଏ। ଗାଁ ରେ କଣ କିଛି ନହେଲେ ଗରମ ହେଲେ ବାହାରେ ତ ଶୋଇପାରିବ ନହେଲେ ଏ ଏଠି ଧର ଟିକେ କୋଉଠି ମାନେ ବସି ହବନ ଉଠି ହବନି। ଏଠେ ଗରମ କୁ ଆଡେ ଯୋଉ ଗାଡି ଗ୍ୟାସ ସବୁ ଯୋଉ ବାଜିଲା ଦେହରେ। ଆଁ ତମେ କୁହନି ରହିିବି ହଉନି ଏ ଯୋଉ ଗରମ ହଉଚି ଇଚ୍ଛା ଥିଲେ ବି ଗାଁକୁ ବି ଯାଇ ଜାଇ ହଉନି। ଆଉ ଯଦି ଗାଁ କୁ ପଳେଇବେ ଯୋଉ ଆଉ ଯୋଉ ଜବ ମାନେ ଯା ଟା ବି କରୁଛି ସେଟା ମାନେ ଅଶୁ
ହଁ ହଁ ସେଟା ଛୁଟି ହବ ସେ। ଟାଇମିରେ ଯାଇକି ଆସିବାକୁ ପଡିବ ତା ଆଗରୁ ତ ଆସିପାରିବନି।
ହଁ ଆଉ ନା ଖା କଇଲି କି ଆଉ କଣ ଫଳ ଫଳ ତମର ଲଗାଅ।
ଆମର ନାଇଁ ନାଇଁ ଆମର ଲଗା ହେଇଛି। କାକୁଡି ଜହ୍ନି ସବୁ ଫସଲ ଆମର ଲଗା ଯାଏ କାକୁଡି ଜହ୍ନି ଆଉ ବିଲାତି ବି ଲଗା ହେଇଛି। ଆଉ ସାରୁ ବି ବାରି ରେ ସାରୁ ଲଗା ହେଇଛି। ଧାନ ବି ଚାଷ ହେଇଛି ଆମର ସବୁ ପ୍ରକାର ଚାଷ ହୁଏ ଆମର।
ସବୁ ଜିନିଷ ପରିବା ପରିବା ଫଳ ଫଳ ଲଗାଅ ନି। ତରୁଭୂଜ ବି ଲଗା ଯାଏ ମାନେ ତମର ସବୁ ବିକିରି ହୁଏ। ନା ଖାଲି ଏମତି ଲଗେଇକି ତ ନିଜ ଘରେ ଖାଅ।
ନା।
ନାଇ ବୀକିରି ହୁଏ ବଯାରରେ ଯାଇକି ବି ଆଚ୍ଛା ଭଲ ଆଉ ତମକୁ ଏତେ ଆଉ କଷ୍ଟ ପଡି ବନି ନିଜ ଘରେ। ପଇଡ ଗଛ ଅଛି ନଡ଼ିଆ ଗଛ ଅଛି ପିଆ ପିଇ କରୁଥିବ। ପାରିକି ତାହେଲେ ଆଉ ଫଳ ଫଳ ଅଛି ତମେ ଇଏ କରି ଖାଉଥିବ ଆମକୁ ସବୁ ତ କିଣିବାକୁ ପଡୁଛି। ଆଉ କିଣିବା ପରେ ତା ସେ ଯୋଉ ବାହାରୁ କିଣିକି ଖାଇବା ପାଇଁ ବି ଡର ଲାଗୁଛି। ଦେଖୁଛ କେମିତି ପରେଇ ଦଉଛନ୍ତି କେମିକାଲ ଜିନିସ ସବୁୁ ପୁରେଇ ଦଉ ଛନ୍ତି ସେଟା ବି ଡର ଲାଗୁଛି ଖାଇବା ପିଇବା କରିବା ପାଇଁକା।
ଯୋଉଟା ବାରି ସେଥିରେ କିଛି ଇଏ ନାହିଁ ଯୋଉଟା ଯୋଉଠୁ ଆଇଁଲେବି।
ହୁଁ ଆଉ ରଜ ରେ ସବୁ କଣ କରିଥିଲ।
ରଜରେ ରଜରେ ମୋ ପାଇଁ ଶାଢୀ କରେ ଶାଢୀ କ ରିଥିଲେ ଆଉ ପୁଅ ଝିଅଙ୍କ ପାଇଁ ଆମ ନଣନ୍ଦ ତା ଭୋନଶର ନଣନ୍ଦ। ଙ୍କର ଦଉଛନ୍ତି। ଆଉ ସିଏ ଛୁଆଙ୍କ ପାଇଁ ଡ୍ରେସ ଆଣିଥିଲେ ଦିଇ ତିନି ହଳ ନେଇକି ଆସିଥିଲେ ତାପରୁକୁ ଛୁଆ ମାନଙ୍କର। ର ତ ମଜା ଆମର ଆଉ ମଜାକୁ ଆମେ ତ ପିଠା ପଣା ରୋଷେଇବାସ ଏଇଟା ହିଁ କରିବା କଥା। ଆଉ ରଜ ରେ ତ ତାଲ ହେଲା ରଜ ପାାନ ଟା ଆଉ ସେଟା
ହ
ସେଇ ତାନଟା ହିଁ ଆମର ଆମର ଶାଶୁ ଅଛନ୍ତି କ ଶାଶୁେ ଆମ ପରିବାର ସବୁ ଅଛନ୍ତି ଆମେ ରଜ ପାନ ଟା ହିଁ ଆଣିକି ବାଣ୍ଟୁ।
ହଁ ମୁଁ ଜାଣ ପାନ ତ ଖାଆନ୍ତି ମୁଁ ମୁଁ କାହିଁକି ଆଉ ପାନ ଥରେ ପାନ ଏମିତି ଖାଇଥିଲି ଯେ ମୁଁ ଯାଇଥିଲି ମୋ ମାମୁଁ ଘରକୁ ସେ ଆଈ ଜଣେ ହେବେ ସାଧା ପାନ ରଖିଥିଲେ ଏଇ ଚାଲୁଗୋପାଳ ଉପର ଯ ପୁରା ଯୋଉ ପାନ ଟା ଥୋଇଥିଲେ। ଆଉ ସେ ଆମେ ଜାଣିନୁ ଆମକୁ ଦେଇ ଦେଇେଇଚନ୍ତି ସେ କଡା ପାନ ଟା ଆମେ ଯୋଉ ଖାଇ ଦେଇେଚୁ। ହଉ ତମେ କୁହନି ମୁଣ୍ଡ ବୁଲେଇ ଯୋଉ ବା ସେଦିନ ଠାରୁ ମୁଁ ପାନ ଫାନ କିଛି ଖାଏନି ଆଉ ନହେଲେ କିଛି ପାନ ଖାଇବା ପାଇଁ ଭଲ ଲାଗେ କି ମୁଁ ଆଉ ଖଏ ନା ଡରିକି ମୁଁ ସେ
ପାନ ନିଶା ଜିନିଷ ମାନେ ଦେହ ପାଇଁ ଖରାପ କିନ୍ତୁ ପାନ ଟା ଏତେ ଖରାପ ନୁହେଁ କିନ୍ତୁ ଆମେ ଯୋଉ ରଜ ପାନ ଟା ଖାଉଚେ କଣ ଏଇଟା ମାନେ ସବୁ ଜିନିଷ ମିଠା ଜିନିଷ ମାନେ ମାନେ ଏଇ ଜିନିଷ ଦିଆ ହଉଚି କିଛି କଡା ଜିନିଷ ହିଁ ତା ଦେହରେ ଦିଆ ହଉନି। ଆଉ ରାଜରେ ତ ସ୍ପେସିଆଲ ହେଲା ପାନ ରଜ ପାନ।
ଆଉ ପିଠା ପିଠା କଣ ବନାଅ ରଜରେ।
ରଜ ରେ ଆମର ପୋଡ ପିଠା ହେଇଥିଲା କାକେରା ମାନେ ଛଣା କାକେରା ଆଉ ଏମିତି। ବି ହେଇଥିଲା ତାପର ଚକୁଳି ପିଠା ଏଟିଲି ତରକାରୀ ମାନେ ତିନି ରଜ ଯାକ ତିନି ପ୍ରକାର ସ ପ୍ରକାର ପିଠା ହେଇଚି।
ଆଉ ରଜରେ ଆଉ କୁଆଡେ ଯାଅ ନା ବୁଲିବାକୁ ନା ସେଇଠି ପାଖାପାଖି ବୁଲ।
ରଜ ରେ ଆମର ଏ ଘର ମାନେ ଯୋଉ ସବୁ ମିଶିକି ଗାଡି କରିକି ଆମେ ଦୂର ଦୂର ଠାକୁର ସ କତିକି କି ଆଉ ବଳଦେବୀ କତିକି ଆମେ ସବୁ ଯେମତି ବୁଲିବାକୁ ଯାଉ।
ହଁ ମୁଁ ଟିକେ ଆଣିକି ତମ ଘର ପାଖରେ ସେ କଣ ଦୁର୍ଗା ଠାକୁର ଅଛନ୍ତି ତ ଅଛନ୍ତି ଆଉ ଗୋଟେ କୋଉଠି ଜାଗାରେ ଅ ଯୋଉ ଠାକୁର ଅଛନ୍ତି ସେଠି ମାନେ ସେଠି ତମ ଘର ପାଖରେ ସେଟା ମ ଜାଣିନି ନାଟା ଓ ମୁଁ ଭାବୁଥିଲି ମଝିରେ ଯିବି ବୋଲି ଟିକେ ଛୁଟି ଫୁଟି ହେଲେ ମୁ ଭାବିଲି ରଜରେ ଯିବି ରଜ ଟାଇମ ହେଲାନି ଯିବା ପାଇଁକା। ଭାବୁଛି ଏଇ ଯୋଉ ଗରମ ହଉ ବାହାରକୁ ତ ବାହାରିହେଉନି ଟିକେ ଥଣ୍ଡା ଥଣ୍ଡା ଟିକେ ପଇଲେ ହଁ। ହଁ ସେ ତ ବାହାରାରୁକୁ ଯାବାପାଇଁ ଇଚ୍ଛା ହଉନି ଇଚଛା ଥାାଇକି ବି ମାନେ ଇଚ୍ଛା ହୋଇନି ଯିବା ପାଇଁକା।
ହେଲେ ବି ଆଉ ରଜରେ ଟିକେ ବନ୍ଧୁ ବାନ୍ଧବ ଘର ନ ବୁଲିଗନେ ଭଲ ଲାଗିବନି।
ହଁ ନା ନା ତମେ ସେ ଯୋଉ ଠାକୁର ସେଟା ଅଛନ୍ତି ତମେ ନା ତ ଜାଣିନି ଆଉ ମୁଁ ଟିକେ ଗଲେ ଟିକେ ମୋ ଯିବ ଟିକେ ସାଙ୍ଗ ହେଇକି ଟିକେ ଯି ବା ଟିକେ ଆଉ ବୁଲିକି ଆସିବା ଆଉ।
ଦଶ ଭୂଜା ମା ଦୁର୍ଗା ଆସ ଏଇ ଦଶ ବାର ଭିତରେ ରାଜ ତ ଏବେ ଗଲା ଆର ଭିତରେ ତ। କେବେ ଆସ ବୁଲିବାକୁ ଯିବା ଆଉ।
ଓ ହୋ ମୁଁ ସେଇ କଥା କହୁଥିଲି ମୁଁ କହୁଥିଲି ମୁଁ ଏତେ ଯାଏ ଣୀନି ଆଉ ମୁଁ ଟିକେ ଫୋନ କରେ। ତା ଜାଣିଥିବେ ତାଙ୍କ ଘର ପାଖରେ ମୁଁ ଶୁଣିଥିଲି ଆଉ ଟିକେ ଗଲେ ମିଶିକି ଯିବା ଆଉ ଟିକେ ଏଇ ଖରା ଟିକେ କମି ଯାଉ ଟିକେ ପଡୁ ଟିକେ ଟିକେ ଥଣ୍ଡା ପଡୁ ଟିକେ ମୁଁ ଗଲେ ମୁଁ ତମକୁ ଫୋନ କରିବି କି ଯିବା ବୋଲି ଆଉ ଆଉ କଣ ଆଜି ରୋଷେଇ ରାଷି କଣ କରିଚ ଖାଇବା ପାଇଁକା।
ଆଜି ହେଇଛି ଆମର ଏଇ ମାନେ ସୋୟାବିନ ବଡେ ତରକାରୀ ହେଇଚି। ଆଉ ଭାତ ହେଇସାରିଲଣି ତରକା ଟା କରିବି ଆଉ।
ଆ ଆମର ତ ଆମର ସେ କିଛି ଭାତ ଫାତ ନା ଆମର ପଖାଳ ଭାତ ଦହି ପଖାଳ ଆଉ ଟିକେ ଭଜା ମମି ଭାଜୁ ଛନ୍ତି ଆଳୁ ଚୁଛି ଖାଉଛି ଆଉ କିଛି ଖାଇ ପାରୁୁ ଭଳି ହଉଛି ଆଉ କିଛି ଖାଇବା ପାଇଁ ଆଉ ଟିକେ ଲସି ଫସି ହଉଛି ଯଦି ଟିକେ ଘରେ ବନେଇକି ପିଉଛୁ ନହେଲେ ନାଇଁ ଆଉ ମାନେ ଆଉ କିଛି ଜିନିଷ ଖାଇ ହେଉନି ଗରମ
ଯାଇ ହଉ ତମେ ଟାଉନ ରେ ରହିଥିବି ତମେ ପଖାଳ ଭାତ ଦହି ଏ ଜିନିଷ ଯାଇ ହଉ ତମେ ଖାଉଛ
ପଖାଲ ତମେ ଜାଣିଛ ସମସ୍ତଙ୍କର ପସନ୍ଦ ପଖାଳ ଟା କେମିତି ପଖାଳ ଟାକୁ ଛାଡି ଦେବୁ ସହର ରହିଲେ କେତେ ଗାଁ ରହିଲେ ପଖାଲ ତ ଆଗ ନା ତ ଗରମ ହଉଛି
ହଁ ଗରମ ପାଣି ସ୍ପେସାଲ ହେଲା ଦହି ପଖାଳ ଦହି ପଖା ତା ସାଙ୍ଗ ଦୁରାତି ଖେଲା ଆହୁରି ଭଲ ଆଉ
ଅ ହଉ ତମେ କଣ କର ମୁଁ ରଖୁଛି ଆଉ ପରେ କଥା ହେବି ଆଉ